ହ୍ୟାଲୋ। ବସିଛି।
ହ ତା ବସିିବ କଣ କରିବୁ? ଲାଇନ୍ ନାଁ କଟି ଯାଇଛି।
ବର୍ଷା ତ ହଉଛି। ସେଥିଲାଗି ପଚାରିଲି ଲାଇନ କଥା।
ଲ ବି କଟିଯାଇଛି ଆଉ ଟିକେ ଗଲେ ନେଟୱାର୍କ କଟିଯିବ।
ହଁ ପରା ଆମର ବି ସେ ସେମ ଲାଇନ ପଳେଇଲେ ନେଟୱାର୍କ ବି ପଳଉଛି।
ହଁ ସେ ଡିଜି ଚଲେଇକ ଆସୁନାହାନ୍ତି ସେଥିପାଇଁ ଦେଖାକୁଉ ଆମଟୁ। ଆମର ତ ଏଇ ପୂର୍ବରୁ ଦି ଦିନ ତିନି ଚାରି ଦିନ ଲାଇନ୍ ଯଉ ଦି ଦିନ ଲାଇନ ଆସିଲାନି।
ହଁ ଆମର ବି ସେମିତି ଗୋଟେ ରାତି ପୁରା ଲାଇନ ଗଲା ଯେ ବାରଟାରୁ ଗଲା ଯେ ତାପରେ ଦିନ ପାଞ୍ଚଟାରେ ଆସିଲା। ସେଦିନ ମୁଁ କାନ୍ଦି ପକେଇଛି।
ହୁଁ।
ସକାଳକୁ ମୋବାଇଲ ଚାର୍ଜ ନଥିଲା ସକାଳକୁ ଥିଲା। ଇନଭର୍ଟର ବି ବ୍ୟାଟେରି ଡାଉନ ମୁଁ ବସିକି କାନ୍ଦିଲି ଲାଷ୍ଟ ମୋ ଭାଇକ ଫୋନ କରିକି। କାଲି ରାତିକି ମୋ ମୋବାଇଲରେ ମୋତେ ଚାର୍ଜ କରିକି ଦିଅ।
ଓ ଆଉ ଖିଆ ପିୟା ସାଇଲାନି?
ନାଇ ଖାଇନି ଆଉ। ଖାଇବା ଆଉ ଆଉ ଟିକେ ଗଲେ ଖାଇବୁ ଆଉ।
ଘରେ ସମସ୍ତେ ଖାଇସାରିଲେଣି?
ହଁ ଛୁଆ ସବୁ ଖାଇସାରିଲେଣି ଆଉ।
ହଁ ହଁ।
କଣ ପାଇଁ? ଆଉ ବଡ ଲୋକକେହି ଖାଇନାହାନ୍ତି।
ଆଉ ଖାଲି ପ୍ରୋ।
ଏଥର ମୁଁ ଆଗେ ଖାଇବି ଆଉ। ସେମାନେ ଆ ବାପା ଥିଲେ ଖାଇ ଦେଇେଇଛନ୍ତି ସେ ତ ନାହାନ୍ତି। ସମସ୍ତେ ଡେରିରେ ଡେରିରେ ଖାଇବେ ଆଉ।
ଓହୋ।
ମୁଁ ଟିକେ ଆଗୁଆ ଖାଏ।
ହ୍ୟାଲୋ।
ହ୍ୟାଲୋ।
ହଁ-ହଁ କୁହନ୍ତୁ।
ଆଉ କଣ କୁହନ୍ତୁ, ରଜ କୁଆଡେ କୁଆଡେ ବୁଲିଲେ?
ରଜ କାଇଁ ଏଥର ବିଶେଷ ବୁଲା ହେନି କୁଆଡେ ଗାଁ ରେ କେବଳ ରଜ ମହୋତ୍ସବ ହଉ ଭୁଲା ହେ ସେ କି।
ହଁ ହଁ। ହ ଆଉ କଣ?
ଆପଣଙ୍କ ଗାଡେ ରଜ କେମିତି କଣ ହୁଏ?
ରଜ ମାମୁ ଘର ଆସିଥିଲେ ଫାଷ୍ଟ ରଜ ଦିନ। କୁଆଡେ ଯାଇ ନୁ ଘରେ ରୋଷେଇ ବାସ ଖିଆ ପିଆ ଦିନମାନ ସେମାନଙ୍କ ସାଙ୍ଗେ ପଳେଇଲା। ଆଉ ସଂକ୍ରାନ୍ତି ସେଦିନ ଗାଁ ଆଡେ ଯାଇଥିଲ। ଗାଁ ରେ ମହୋତ୍ସବ ହେଇଥିଲା ବୁଲିକି ଆସିଥିଲୁ
ହଁ।
ଭରତରେ ଏ ଖରା ବି ଯୋଉ ରେଠରେ ହଉଥିଲା କୁଆଡେ ଯାଇ ବୁଲିବୁ।
ଓହୋ।
ଖାଲି ଘରକୁ ବୋଲି ଟିକେ ପଳେଇଲୁ ଆଉ।
ଆଉ ରଜ ସଂକ୍ରାନ୍ତି କୁଆଡେ ମନ୍ଦିର
ତାଙ୍କର ସେଇ ସେଇ ଯାଇଥିଲୁ ତା ପରେ
ବୁଦ୍ଧେଶ୍ୱର।
ସେଇଠୁ ଆସି କି ତ ସିଆଡେ ସିଆଡେ ଘରକୁ ପଳେଇଥିଲି ଆଉ।
ହୁଁ।
ଆଉ କଣ
ଆଉ ରଥଯାତ୍ରା କୁ କୁଆଡେ ଯାଉଛନ୍ତି ନା ଗାଁକୁ ରଥ ନା ପୁରୀ?
ନାଇ ପୁରୀ ତ ଯିବାର ପ୍ଲାନ ଥିଲା ଯେ ଏ ନଅ ଦଶ ଆଡକୁ ଠାକୁରଙ୍କର ଜ୍ର ହେଇଥିବ ଯିବନି ରଥଯାତ୍ରା ଭିଡରେ ଯାଇ ହବନି
ଉଁ ଛୁଆଙ୍କୁ ଛୁଆଙ୍କୁ ନେଇ ଯାଇହବନ
ବଖି ଗାଁକୁ ଛୁଆ ଯିବେ ତାଙ୍କର କଲେ ଯ ନ ଆଉ
ହଁ
ହ ଯଦି ବାହାରିବମତେ ଆଉ ଏ ବତାା ଏମିତି ହେଲେ କି ବାସଯାତ୍ରା ଦେଖିବ ରଥଯାତ୍ରା ବସା ଦେଖେଇଦବା
ହଁ ଏଇଥର ରଥଯାତାରେ ବର୍ଷାାରେ ହବ
ହଁପଣ ବଷା ତ ରଥଯାତ୍ରା ସେମିତି ହୁଏ ଯଦି ଏମିତି ଲାଗି ରହିବ ମାନଲେ ଏମିତି
ଭଲ ହବ ଭଲ ହବ ଖରାକୁ ଲୋକ ଯୋଉ ସେ ଖରାପ ଲୋକ ଯୋଉ ସେନ୍ସଲେସ୍ ହେଇଥାନ୍ତି ସେତୁ ତ ବଞ୍ଚିଯିବା
ହଁ ଏତେ ବଷାରେ ହଁ ବେ ତ ଯାହା ବି ହେଲେ ହବ କରିବ
ହଁ
ଯେତେ ବର୍ଷା ହଉ କି ବାତ୍ୟା ହଉ। ହଁ ସିଏ ବି ଆପଣଙ୍କ କଥା ବି ଠିକ୍ ଅଛି।
ହଁ ଏଥର ଥଣ୍ଡା ଜରରେ। ଲୋକମାନେ ଯୋଉ ସେନସଲେସ ହେଇଜାନ୍ତି, ତ ଶେଷରେ ଥଣ୍ଡା ଜରରେ ପଡିଛି।
ଯେତେବେଳେ ଥଣ୍ଡାରେ ସେ ଗରମରେ ଜୀବନ ଚାଲିଯାଏ କି ଘରକୁ ସବୁ ସରିକି ଦେଖେଇିକି ଆସିଲା ଥଣ୍ଡାରେ ଆସିବେ ଆଉ।
ହଁ ହୁଁ।
ତାପରେ ମେଡିସିନ ଖାଉଥିବେ ଆଉ ବାହୁଡାକୁ ଯାଇପାରିବେ, ଯୋଉମାନେ ଘରେ ଥିବେ ସେମାନେ ବାହୁଡାକୁ ଯିବେ।
ହଁ।
ରଥଯାତ୍ରା ଯୋଉମାନେ ଦେଖିନି କି?
ବାହୁଡାକୁ ତ ମାନେ ପୁରୀର ଯୋଉ ଲୋକମାନେ ଥାନ୍ତି। ବାହାରୁ ତ ଯାଆନ୍ତି କିନ୍ତୁ ବାହାରୁ ରଥ ଯାନ୍ତି ପୁରୀର ଲୋକମାନେ ଟାଣନ୍ତି ବାହୁଡା ରଥଯାତ୍ରାରେ। ବାହାର ଲୋକ ଆସନ୍ତି। ଗୁଲି ସାଙ୍ଗ।
ମୁଁ ତ କେବେ ଯାଇନି ପୁରୀ ଆଉ ନା ରଥ ଟାଇମରେ ଯାଇନି।
ହୁଁ ଯାଆନ୍ତୁ କେବେ ହଉଛି ଯଦି ଯାଆନ୍ତୁ ରଥଯାତ୍ରା ବୁଲିକି ଆସିବେ।
ଦେଖିଆ ଆଉ କେବେ ଯିବା ଆଉ। ଠାକୁର ଡାକୁନାହାନ୍ତି।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
। ସେଠି ପା ଡୋରି ନ ଲାଗିଲେ ଯାଇ ହବନି।
ହଁ।
ସେମତି ଆଉ ସେପବେ ଯିବାର ଥିଲା କେମତି ଯାଇ ହେଲାନି ତାମାନେ କଣ ଠାକୁର ଡାକୁନାହାନ୍ତି ଆଉ? ଚାହୁଁନାହାନ୍ତି ଆମେ ଯାଉ ବୋଲି।
ହୁଁ ସିଏ ନ ଚାହିଁଲେ କିଛି ହବନି।
ସେୟା ପା ଆଉ ଯାଇ ହବନି ଆଉ। ଆଉ କଣ କୁହନ୍ତୁ? ବର୍ଷ ସାଉଣ୍ଡ ଶୁଭୁଛି କେତେ ଜୋରେ ହଉଛି?
ହଁ କୁହନ୍ତୁ?
ମୁ କଲି ବର୍ଷା ଶୁଭୁଛି କେତେ ଜୋରେ ସାଉଣ୍ଡ ହଉଛି?
ବର୍ଷା ଜି ଟିକେ କମୁଛି ବୋଧେ ଏଇନ ଯା।
ହଁ ଟିକେ କମି ଯାଇଛି ବର୍ଷା।
ହଁ।
ହଲୋ ଏ। ହ୍ୟାଲୋ।
ହଁ କୁହନ୍ତୁ?
ହଉ ଆଉ। ଆଉ କଣ କହୁନାହାନ୍ତି?
ଆଉ ଆଉ କଣ ପର୍ବ ହୁଏ ତମ ଆଡେ?
ପର୍ବ ସେଇ ଗାଁ ରେ ଅଷ୍ଟପହରି, କାର୍ତ୍ତିକେଶ୍ଵର। ହଁ ଗଣେଶ ପୂଜା। ଏଇ ସବୁ ଆଉ।
ହୁଁ ହୁଁ ଆଉ ରାକ୍ଷୀ ପୂର୍ଣ୍ଣିମା କେମିତି କଣ ହୁଏ?
ରାକ୍ଷୀ ପୂର୍ଣ୍ଣିମା କଣ ରାକ୍ଷୀ ତ ଭିଡ଼ା ହବ ଭାଇ ମାନଙ୍କ ଠି ଆଉ।
ଓ ହୋ, ଆଉ କେତେ ଭାଇ କଣ ଆପଣଙ୍କର?
ମୋର ଦି ଜଣ ଭାଇ, ଦାଦାଙ୍କର ତିନି ଜଣ। ହ ପାଞ୍ଚ ଜଣ ଭାଇ ଭଉଣୀ। ଦି ଭଉଣୀ ପାଞ୍ଚ ଭାଇ।
ହଁ। ରାକ୍ଷୀ, ରାକ୍ଷୀ ବିନା ଦଉଥିବ
ମୁଁ ତ ସମସ୍ତଙ୍କ ଠୁ ବଡ଼ ଆଉ। ମତେ କିଏ ଦବ? ମତେ ଠକି ଦିଅନ୍ତି ସମସ୍ତେ। ରାକ୍ଷୀ ପୂର୍ଣ୍ଣିମାରେ ମତେ କିଛିି ଦିଅନ୍ତିନି।
ବଡ ହୁଅ, ନେବା କଥା ଆଉ।
ମୁଁ ତ ବଡ଼ ଆଉ। ମତେ ଆଉ କଣ ସେମାନେ ଦେବେ।
କି ଦେବେ, ବଡ ଦେବ।
ସେଇଆ ପରା। ବଡ ନବ କଣ। ଆ ମୁଁ ମୋ ରାକ୍ଷୀ ପୂର୍ଣ୍ଣିମା ଆସିଲେ ମୋର ହିଁ ଖର୍ଚ୍ଚ ହେଇଯାଏ। ଯୋଉଟା ମୋ ଭାଇଙ୍କର ନଥାଏ, ମୁଁ ତାଙ୍କୁ ଦିଏ।
ଭଲ।
ଆଉ ସିଏ କରିଦେବେ, କେବେ ଦେଇନାହାଁନ୍ତି। ଆଉ ଏବେ ତ ଶାଶୂଘରେ ଅଛି। ଆଉ ସେ ନ ଯେଇ ପାରିଲେ ଆସୁଛନ୍ତି ସେଇଟା ବଡ କଥା, ସେଇଡି ହେବା ପାଇଁ।
ଆଉ ରଜ ଉ ରଜକୁ ରଜକୁ କଣ ପିଠାପଣା ହୁଏ?
ରଜକୁ ପିଠପଣା ହୁଏ କିନ୍ତୁ ଏ ବର୍ଷ ଖରାରେ କିଛି ହେଇନି। ଏଇ ସଂକ୍ରାନ୍ତିରେ ଖାଲି ମୁଆଁ ପିଠା ହେଇଥିଲା ହଉ ହଉ, ଲାଷ୍ଟେ ଦିନ ଛୁଆ ଜିଦି କରିଥିଲେ ଯେ, ଛଣା ଛାଣି ଯାହା ଦିଟା ହେଇଥିଲା ଆଉ। ଏ ଖରାରେ କଣ ଖାଇହବ।
ଛେନା ପୋଡ଼ ଏ ସେସବୁ ଆସିଛି?
ସେଟା ତ କିଣା କୁଣି ହେଇକି ଆସିବ, ହେଇରା କଣ ଘରେ କିଏ ବନଉଛି।
ହୁଁ। ବନେଇବା କଥା ନା ଆଉ ଯାହେଲେ। ଗୋଟେ ପରମ୍ପରା ଅଛି ଓଡିଆଙ୍କର।
ହଁ ଅଛି ଯେ ରୋଷେଇ କରିକି ଖାଇଲା ବେଳକୁ ଅଠାଟିକି ଆଉ ଏ ଖରା ଗରମରେ ପିଠା ହେଇକି ଖାଉଛି। ଏଠି ବର୍ଷାରେ ଏଇଠି ସଫା କରୁଚ?
କଣ?
ନା ନା, କୁହନ୍ତୁ।
ଆଉ କଣ ଆଇଟମ୍ ଆଜି ଖାଇବାକୁ?
ଭାତ, ଡ଼ାଲି, ଆଳୁ, ସାରୁ ଟମାଟୋ ହେରିକା ସବୁ ସିଜା ହେଇଛି, ଆଉ ଛତୁ। ମାଛ କିଛି ହେଇନି।
ଭଲ।
ଶିଖିଛନ୍ତି।
ଆଉ କିଛି ହେଇନି ତ। ଏତେ ଆଉ ରୋଷେଇ କରିକି ଖାଇ ହବ ନା, ଏ ଯୋଉ ବର୍ଷା ହଉଛି। ମୁଁ ତ କିଛି କରିନି। ଖାଲି ଖାଲି ଆ ସକାଳୁ ଆଳୁୁ, ସାରୁ ସିଝେଇ ଦେଇଥିଲି, ଛତୁ ଭାଜି ଦେଇକି ଆସିଲି। ଦେଇ ତାଙ୍କର ଭାତ କଲେ, ଡାଲି କଲେ, ଶାଗ ଭାଜିଲେ ଆଉ ଶନିବାରେ ଯେ, ସିଏ କଣ ସିମେଇ ଫିମେଇ କରିଛନ୍ତି ଖାଇବା ପାଇଁ। ଏମତି ଆଉ।
ହୁଁ ହୁଁ।
ତ ଖାଇବି ନା, ମୁଁ ଭାତ କଥା କହିଦେଲି ଆଉ।
ଆଁ ଆଉ ରାତି?
ରାତି, କଣ କରିବେ କେଜାଣି? ମୁଁ ପରଟା ଖାଇବି
ହୁଁ।
ତକାରୀ ପତ୍ର ଯାହା ଯାହା କରୁଚନ୍ତି କରନ୍ତୁ, ଖାଲି ଆଣିକି ଖାଇବାର ଅଛି ଆଉ। ନିଜେ ରୋଷେଇ କରିବନି ମାନେ କିଛି ଡିମାଣ୍ଡ ନାହିଁ, ଯାହା ଘରେ ହଉଛି ଘର ଯାହା ହେଇଥିବ ଆଣିକି ଖାଲି ପ୍ଲେଟରେ ବାଢିବାର ଅଛି ଖାଇବାର ଅଛି।
ହଁ ହଁ।
ନାଇ ମାଡ।
ହୁଁ।
ସେଇଥିରେ ତ କରିବୁନି ଯେ ଏଁ ଅ ଅସୁବିଧା ଏଇ ବର୍ଷକ ସେମାନେ ତିନ୍ତି ବୁଡି ପାଣି ଆଣି ରୋଷେଇ କରୁଛନ୍ତି। ଆଉ ସେଥିରେ ତାଙ୍କୁ କହିବାଙ୍କୁ ବାଡେଇ ପକେଇଥିଲି ନା ଏଇଟା କଣ ଘର ହେଇଛି।
ହଁ ହଁ।
ସେ ମୋ ମା ହେଇଛନ୍ତି, ମତେ ରାନ୍ଧିକି ଦେଲି ଦେବେ।
ନିଜକୁ ତାହାଲେ କରିବା ପାଇଁ ପଡିବ।
ହଁ ଟିକେ କିଛି କରିଦେଲେ ସଇଲା ଆଉ ଛୁଆଟା କଣ ଏତେ କାମ କରିବି।
କଣ କହିଲେ?
ବୋଲି ସେମାନେ ତ ଅଛନ୍ତି ବଡ ବଡ କରିବେ, ଆଉ ଆମେ କେହି କରିବାନି। ସେଇଆ କହିଲେ। ହଉ ଆପଣ କଣ କରିବେ ଯାଆନ୍ତୁ, ଆଉ ମୁଁ ବି ଖାଇଦେବି ଆଉ ଆଜ୍ଞା।